ଧୁ ନମସ୍କାର।
ନମସ୍କାର ବନ୍ଧୁ।
ବନ୍ଧୁ କଣ କରୁଛନ୍ତି? ମୁଁ ବସିଛି। ଆମ ଗାଁ ରେ ବସିଛି ଘରୁ ଆସିଲେ ଏବେ ଗାଁରେ ଆମ ଲାଇନ ନାହିଁ ମୁଁ ଆସିଲି ବସିଛି ଟିକେ ପବନ ଖାଉଛି ଆମ-ଅ-ଅ ଗ୍ରାମ ଦେବୀ କତିରେ ବସିଛି।
ମୁଁ ବନ୍ଧୁ ଆସିଥିଲି ମୋର ମାମୁଁ ମାମୁଁ ଘରକୁ।
ଆଜ୍ଞା।
ଉ-ଉ ଭ୍ରମଣ କରିବାକୁ କାରଣ ମୋ ମାମୁଁ ଘରେ ମୋ ମା ଅସୁସ୍ଥ ଅଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଭେଟିବାକୁ ଆସିଛି। ଏବଂ ମୋ ମାମୁ ଘରେ ଉ-ଉ-ଉ କିଛି ସମୟ ବି ଉତେଇବାକୁ ମୁଁ ଚାହୁଁଛି ତେଣୁକରି ମୋ ମାମୁଁ ଘରେ ଅଛି। ଖାଇସାରିଲଣି ବନ୍ଧୁ ଆପଣ?
ହଁ ମୁଁ ଖାଇଛି ସକାଳୁ ଖାଇଥିଲି ଉଠି ମାନେ ଖାଇକି ଆସିଲି ଏବେ ଆପଣ କ ମୁଁ ଖାଇକି ଆସିଲି ଖାଇଥିଲି ଭାତ ଆଉ ଆ ଶାଗ ଯା ଆମ ଘରେ ହେଇଥିଲା ମୁଁ ଖାଇକି ଆସିଥିଲି ବା ପଖାଳ ଭାତ ଆ ଶାଗ ହଜା। ଏତେ ଗରମ ଦିନର କିଛି ଖାଇହଉନି ପଖାଳ ଭାତ ନ ଖାଇଲେ ବହୁତ ଯୋରରେ ହିଁ ଗରମ ହିଁ ହଉଛି।
ଆଚ୍ଛା ବନ୍ଧୁ ତାହେଲେ ଆପଣ-ଅ-ଅ କେବେ ମୁଁ ଖାଇଥିଲି-ଇ-ଇ-ଇ-ଇ ଆଳୁ ଚପ୍ ଖାଇଥିଲି। ଏବଂ ତା ସହିତ-ଅ-ଅ-ଅ ଘୁଘୁନି ଖାଇଥିଲି। ତାପରେ-ଏ-ଏ-ଏ ବନ୍ଧୁ ମୋର କହିବାର କଥା
ହଁ ଆପଣ କିଛି ଯୋଉ ଖାଉଛନ୍ତି ଜଳିଖିଆ ଆପଣ କିଛି ଦିହ ଫିଅ ଖରାପ ହଉନି ଆପଣଙ୍କର?
ବନ୍ଧୁ-ଉ-ଉ-ଉ ଘରୁ-ଉ-ଉ-ଉ ରୋଷେଇ ହେଇନଥିଲା ସକାଳେ। ତେଣୁକରି ମୁଁ ଉଠି ସକାଳୁ ଦାନ୍ତ ଘସି ଦାନ୍ତ ଘସି ଗା ଧେଇ ସାରି ଗାଧେଇ ସାରି ଠାକୁର ପୂଜା କରିସାରି ତାପରେ ମୁଁ ବାହାରି ଆସିି ଇଲି ମୋ ମାମୁଁ ଘରକୁ କାରଣ ଆମର ସକାଳୁ ରୋଷେଇ ହେଇନଥିଲା ଘରେ ଆ-ଆ-ଆସି ପିଲା ବେଳେ ମାମୁଘରକୁ ବାଟରେ ଏକ ଜଳଖିଆ ଦୋକାନ ରେ ମୁଁ ସେଠାରେ-ଏ-ଏ ଖାଇଲି ଜଳଖିଆ ଖାଇ ଏବଂ ଗାଡି ନେଇ ବାହାରି ପଡିଲେ ମାମୁଁ ଘରକୁ।
ଆଜ୍ଞା ଯେ ଆପଣ ଯେଉଁ ଆସିଥିଲେ ଯେଉଁ ଠାକୁର ପୂଜା କରିବା ଆପଣଙ୍କ ଘରେ କି ଠାକୁର ଆପଣଙ୍କ ଉ-ଉ-ଉ ବୋଉ କିଏ ଠାକୁର ପୂଜା କରୁନାହାଁନ୍ତି?
ବୋଉ ତ ଠାକୁର ପୂଜା କରେ କିନ୍ତୁ ବୋଉ ସଙ୍ଗେ ସଙ୍ଗେ ମୁଁ ବି କରେ। କାରଣ ଠାକୁରଙ୍କୁ ମୁଁ ବହୁତ ବିଶ୍ଵାସ କରେ କାରଣ-ଅ-ଅ-ଅ ସେ ସେଥିପାଇଁ ମୁଁ ଠାକୁରଙ୍କୁ ପୂଜା କରେ। ଆପଣ କଣ ଆପଣଙ୍କ ଘରେ ପୂଜା କରନ୍ତିନି?
ନାଁ ମୁଁ ପୂଜା କରୁନି ମୋ ବୋଉ-ଉ-ଉ-ଉ ପୂଜା କରୁଛନ୍ତି। ମୁଁ ବୋଉ ଯେତେବେଳେ କୁଆଡ଼େ ଯାଇଥିବେ ତାଙ୍କ ମାମୁଁ ଘର ମାନେ ବୁଲିବାକୁ କୁଆଡ଼େ ଯାଇଥିବେ ମୁଁ ସେଇଠୁ ମୁଁ ହିଁ ପୂଜା କରିବି ଆଉ ଘରେ କେହି ନାହାନ୍ତି। ମୁଁ ହିଁ ପୂଜା କରେ ଆମେ ଦି ଭାଇ। ଏ ମୋ ଭଉଣୀ ନାହାଁନ୍ତି ତ ସେଥିପାଇଁ ମୁଁ ଛି ପୂଜା କରି ଆପଣ ଯେମିତି ସେମିତି ପୂଜା କରୁଛନ୍ତି ମୁଁ ବି ପୂଜା କରିବି। ଆପଣ ଯୋଉ ଯାଇଛନ୍ତି ମାମୁଁ ଘରକୁ ମାମୁ ଘରେ କଣ ପାଇଁ ଯାଇଛନ୍ତି?
ମାମୁଁ ଘରକୁ ମୁଁ ଆସିଥିଲି ମୋ ମା ମୋ ମୋର ଆଈଙ୍କ ଦେହ ଅସୁସ୍ଥ ଥିବାରୁ ମୁଁ ମୋ ଆଈଙ୍କୁ ଦେଖା କରିବା ବା ଭେଟିବାକୁ ଆସିଥିଲି। ସେଥିପାଇଁ ମୁଁ ମୋ ମାମୁଁ ଘରକୁ ଆସିଥିଲି। ତା ସଙ୍ଗେ ସଙ୍ଗେ ମୋ ମାମୁଁ ଘରେ ମୋର ଛୋଟ ଛୋଟ ଭଉଣୀ ଏବଂ ଭାଇ ମାନେ ଅଛନ୍ତି। ସେମାନଙ୍କୁ ଦେଖା କରିବା ପାଇଁ ଆସିଥିଲେ କାରଣ ଛୋଟ ଛୁଆଙ୍କୁ ମୁଁ ବହୁତ ଭଲ ପାଏ। ସେଥିପାଇଁ ତାଙ୍କୁ ମୁଁ ଭେଟିବା ପାଇଁ ଆସିଥିଲି।
ଆପଣ ଯୋଉ ଆଈଙ୍କ ଦେହ ଖରାପ ଯେ ଏବେ ଆଈଙ୍କ ଦେହ କେମିତି ଅଛି?
ଆଈ ଏବେ ବର୍ତ୍ତମାନ ଆଈଙ୍କ ଦେହ ଆଗ ଅପେକ୍ଷା ଟିକେ ଭଲ ଅଛି। ଆଇ କଥାବାର୍ତ୍ତା ମୋ ସହିତ ହେଉଥିଲେ।
ଆଜ୍ଞା।
ତା ସଙ୍ଗେ ସଙ୍ଗେ
ଆଜ୍ଞା।
ଆଇ ଏବେ ଶୋଇଛନ୍ତି ଭାବୁଛି ମହାପ୍ରଭୁ ଚାହିଁଲେ ଭଗବାନ ଚାହିଁଲେ ମୋ ଆଇ ଦେହ ଆଗ ଭଳି ଠିକ୍ ହେଇଯିବ।
ଏ ଯୋଉ ଆପଣ ଯେଉ ଭାଇ ଆପଣଙ୍କ ଭାଇ ଦେଖାଉଥିଲେ ଆପଣ କ ଭାଇ କହୁଥିଲେ ଆପଣଙ୍କ ବାଆ ମାନେ କୋଉଠି ଆପଣଙ୍କ ମାମୁଁଙ୍କ ପୁଅ ନା କାଆ ଙ୍କ ଘର ବାହାଘର ହଉଛି। ଆପ୍ ଆପଣ ସେଠିକି ଯିବେ ନା ଯିବେନି? ଆପଣ ଆଇ ଙ୍କ କତିରେ ରହିବି।
ନା ଆଇଙ୍କ ପା ପାଖରେ ରହିବି କାରଣ ଆଇଁଙ୍କ ଦେହ ଖରାପ ଅଛି କାରଣ ବାହାଘରକୁ ସମ ତ ପଳେଇବି ଆଈଙ୍କ ପାଖରେ କେହି ନାହାଁନ୍ତି ସେଥିପାଇଁ ମୁଁ ଆଈଙ୍କ ପାଖରେ ରହିବି। ଆଈଙ୍କର ଯତ୍ନ ନେବି ସେଥିପାଇଁ ମୁଁ ମାମୁଁ ଘରକୁ ଆସିଛି।
ଆଜ୍ଞା ଏବେ ଆଇ ତମ ଆଇ ଏବେ କଣ କରୁଛନ୍ତି?
ଆଇ ବର୍ତ୍ତମାନ ଏବେ ଶୋଇଛନ୍ତି।
ଆଜ୍ଞା ଆଇ ଭ ଆଜ୍ଞା ଆପଣଙ୍କର ମନେ ଅଛି ଆପଣ ଯୁ ଯାଇଥିଲୁ ଆମେ ଯୋଉ ବୁଲିବାକୁ ଥରେ ନନ୍ଦନକାନନ ଆପଣ ମନ ଅଛି?
ହଁ ବନ୍ଧୁ ମୋର ମନ ଅଛି ଆମେ ଯାଇଥିଲେ ଚିଡିଆଖାନା। ସେଠାରେ ବହୁତ ମଜା ହେଇଥିଲା ଏବଂ ଆମେ ଟ୍ରେନରେ ଟ୍ରେନ ରେ ଆମେ ଯାତ୍ରା କରୁଥିଲେ ନନ୍ଦନକାନନକୁ।
ଆଜ୍ଞା ଟ୍ରେନ ଆମେ ଯଉ ଯାଇଥିଲୁ ଆପଣ ଯୁ କହୁଛନ୍ତି ଆମେ ଟ୍ରେନ ଯୁ ଯାଇଥିଲୁ ଯୁ ଗୋଟେ ସାଙ୍ଗ ତମ ତମ ଭାଇ ତମ ସାଙ୍ଗ ଗୋଟେ କିଏ ଯାଇଥିଲେ ସିଏ ଯେଉଁ ପଡି ମାନେ ଟ୍ରେନ୍ର ଯେଉ ମଜା ବସିଥିଲୁ ସେ ଯେଉଁ ଗଳି ପଡ଼ିଲ ମନ ଅଛି ତାଙ୍କୁ ଯେଉଁ ଆମେ ମାରିଥିଲୁ ଥରେ ଗେଲରେ ଚିଡେଇଲୁ ତମ ସାଙ୍ଗ ଜଣେ
ଟ୍ରେନ୍ ଟ୍ରେନ୍ରୁ ଗଳି ପଡ଼ିଥିଲେ ଏବଂ ତାର ମୃତ୍ୟୁବରଣ ହୋଇଥିଲା।
ଆଜ୍ଞା।
ସେଥିପାଇଁ ନନ୍ଦନକାନନରେ କେତେ ବାଘ ଗଧିଆ ହରିଣ ଠେକୁଆ ଚଢେଇ
ଆଜ୍ଞା ହେଠି ବହୁତ ମାନେ ଦେଖିଛି ଅଛି କୁ ଆପଣ ଦେଖିଛନ୍ତି କୁ ଆପଣ ଦେଖିଛ ନା ଗୋଟ କୁମ୍ଭୀର ଅଛି କୁମ୍ଭୀର ଉପରେ ପଇସା ହିଁ ଫୋପାଡା ହୁଏ।
ହଁ ବନ୍ଧୁ ଆପଣ ମନେ ଅଛି କୁମ୍ଭୀର ମାନେ ଶୋଇଥିବେ ଲୋକମାନେ ତାଙ୍କ ଉ ଉପରକୁ ପଇସା ପକାନ୍ତି।
ଆଜ୍ଞା ଆପଣ ସେ ଯୋଉ ପଇସା କେତେ ହବ ପାରଛନ୍ତି ମୁଁ ତ ବହୁତ ସାରା ହବପାରିଛି। ଆପଣ ଫୋପାଡ଼ି ଥିଲେ?
ମୁଁ ମୁଁ ବି ବନ୍ଧୁ ପକେଇଥିଲି।
ଆଜ୍ଞା ଆପଣ ମନେ ଅଛି ଯୋଉ ଗଲା ବେଳକୁ ରେ ମାନେ ଦେଖିଥିଲୁ ବାଘ ହେଇଘରେ ଯି ବାଘ ଦେଖିଥିଲୁ ମାନେ ପଳେଇଲା ପାଖକୁ ଆସିଲା ଫଟ ଉଠେଉଜୁ ଉଠେଆକୁ ଯାଉଥିଲୁ, ସେ ଫୁଣି ଆଇଲା ପାଖ ଆଉ ଆପଣଙ୍କ ମନ ଅଛି ନା?
ମନେ ଅଛି ବନ୍ଧୁ ଆଉ ଟିକେ ସମୟରେ ବାଘ ଟି କାମୁଡି ଦେଇଥାନ୍ତା।
ଆମେ ଏକରେ ଥିଲୁ ଜାଲ ସେକରେ ସିଏ ଥିଲେ ତଥାପି ସିଏ ଜାଲ କୁ ଏମିତି ଆମେ ମାନେ ରାମ୍ପି ରାମ୍ପିପକାଉ ଥିଲା ଆମେ ଏପଟେ ଫଟୋ ଉଠେଇକି ପଳେଇେଆଇଲୁ।
ହଁ ମ ମୋର ତ ମନେ ଅଛି।
ଆଜ୍ଞା।
ସେଦିନ ର ଦିନ କଣ ଭୁଲି ହେବ। ଏତେ ମଜା ହେଇଥିଲା ସାଙ୍ଗସାଥି ମାନେ ପିକନିକ ଯାଇଥିଲୁ ବୁଲୁଥିଲେ।
ଯାଇଥିଲୁ ସେକରକୁ ଗୋଟେ ଯୋଉ ହାତୀ ସେକର ଗୋଟେ କୋଉ ନଥିଲା ଗୋଟେ ଜଙ୍ଗଲରେ ହାତୀ ଆମେ ଦେଖିଲୁ ସେ ହାତୀ ଫେଣି ବୁଲଥିଲେ ତାଙ୍କ ଛୁଆମାନେ ବହୁତ ହାତୀ ଥିଲେ ବଡ଼ ବଡ଼ ହାତୀ କେବେ ମାନେ ଫାଷ୍ଟ ଦେଖିଲି ସେଇଠି ହାତୀ ହେରିକା। ଆପଣ ଦେଖିଥିଲେ ଆପଣ ଆଗରୁ ହାତୀ ଦେଖିଥିଲେ ନା ହେଠି ଫାଷ୍ଟ ଦେଖିଲେ ଆପଣ?
ଆଗରୁ ମଧ୍ୟ ଆମ ଗ୍ରାମକୁ ଫସଲ ନଷ୍ଟ କରିବା ପାଇଁ ଆଗରୁ ମଧ୍ୟ ହାତୀ ଆସିଥିଲେ। ତାପରେ ବି ଚିଡ଼ିଆଖାନା ମୁଁ ଛୋଟବେଳୁ ଆଗରୁ ବି ଯାଇଥିଲି ସେଠାରେ ହାତୀ ଏବଂ ଗଧିଆ, ବାଘ କୁମ୍ଭୀର, ଠେକୁଆ, ବାରାହା, ସରିସୃପ ଇତ୍ୟାଦି ମୁଁ ଦେଖ ଖିଥିଲି।
ଆଜ୍ଞା ତମେ ଯୋଉ ଗାଁ ତମେ ଯୋଉ ଗାଁ କହୁଛ ଯୋଉ ଆସିଥିଲା ଯୋଉ ଫସଲ ନଷ୍ଟ କଲେ ଆପଣଙ୍କର ଗାଁ ରେ ବହୁତ ମାନେ ଯୋଉ ଫସଲ ନଷ୍ଟ ତ ହିଁ କରିଦେଇଥିବ। ଆପଣଙ୍କ ଗାଁରେ ପଶିକି ତ ଇଏ ଭାଙ୍ଗି ଦେଇଥିବ ଘର ଫର କିଛି ଭାଙ୍ଗି ହି ଦେଇଥିବେ ଲୋକଙ୍କର ବହୁତ କ୍ଷ ତିି ହେଇଥିବ ଆପଣଙ୍କର ଜାଣିଛନ୍ତି ସେଇଟା?
ନାଇଁ ଘ ଘର ଭାଙ୍ଗି ନାହାନ୍ତି ଫସଲ ମଧ୍ୟ ନଷ୍ଟ କରିଦେଇଛନ୍ତି। ବହୁତ ଫସଲ ନଷ୍ଟ କରିଦେଇଛନ୍ତି। ଘ କୁଆଡେ ଆସିନାହାନ୍ତି କାରଣ ଲୋକମାନେ ହାତୀକୁ ଗୋଡେଇକି ହୁଁ ପଠେଇଚି। ଥିଲି କାରଣ
ଆଜ୍ଞା ସେ ହାତୀ ଯୋଉ ଗୋଡା ଗୋଡେଇବେ ସେ ଗୋଟେ ନିଆଁ ରାତିରେ ଆସିିଥିଲେ ନା ଦିନରେ ଆସିଥିଲେ ହା
ରାତି ରା ତି ପ୍ରାୟ ପାଖାପାଖି ହେଇଯିବ ଦିଟାରୁ ତିନିଟା ସମୟରେ ଆସିଥିଲେ।
ଆପଣ ଯୋଉ ଦେଖିଛନ୍ତି ଯୋଉ ଗୋଡା ହେଲା ଆପଣ ଦେଖିଛନ୍ତି ଗୋଡା ହେଲା ଯୋଉ ନିଆଁ ଧରିକି ଆପଣ ଯୋଉ ହା ତିକି ଗୋଡ଼ାନ୍ତି। ସିଏ ର ସେ ରଡ଼ି ଖାଇ ମାନେ ତାଙ୍କ ବୋବେଇକି ସେ ଯିବେ କେତେଟା ହାତୀ ଆସିଥିଲେ ସିଏ ଗୋଟିଏ ନା ତାଙ୍କ ସହିତ
ଦୁଇଟି ହାତୀ ଦୁଇଟି ହାତୀ ଆସିଥିଲେ ବଡ ବଡ ହା ତୀ ଆସିଥିଲେ। ସତେ ଯେମିତିକି ସେ ପାଗଳ ହୋଇଯାନ୍ତେ ପାଗଳ ହୋଇଯାଇଚନ୍ତି କି? ସେଇପରି ଭାବରେ ସେ ପୁରା ଫସଲରେ ପଶି ଗୋଡେଇ ଫସଲରେ ପଶି ଫସଲକୁ ଘାଣ୍ଟି ଦେଇଥିଲେ ଏବଂ ଆମ ଧାନ ଫସଲ ସବୁ ଉଜୁଡ଼ି ଯାଇଥିଲା ଏବଂ ଚାଷୀମାନେ କେତେ ମୃତ୍ୟୁବରଣ କରିଦେଇଥିଲେ। ଏହା ଫଳରେ
କୁ ଘୋଡେଇବାପାଇଁ ସେ ଚଢ଼ୀକି ଭୋସ୍ ମାନେ ହାତୀ ଯୋଉ ଲୋକଙ୍କ ଉପରେ ଚଢ଼ିକୀ ମୁ ମୃତ୍ୟୁ ଗ୍ରହଣ ହିଁ କରିଦେଇଥିଲେ ଚଢ଼େଇ ମାରି ଦେ ଦେଇଥିବେ ମୃତ୍ୟୁବରହଣ କରିଥିଲେ। ଆପଣ ଯୋଉ ମୃତ୍ୟୁ ଆପଣ ସରକାର କିଛି ସାହାଯ୍ୟ କରିନଥିବେ?
ସରକାରକୁ ତ ଜଣେଇଥିଲେ ସରକାର ଏହା ପ୍ରତି କିଛି ପଦକ୍ଷେପ ନେଇଥିଲେ। ଏବଂ ପାଖରେ ଥିବା ବନ୍ୟା ସଂରକ୍ଷଣଙ୍କୁ ଉଁ ପଠେଇଥିଲେ ଏବଂ ହାତୀକୁ ଧରିକି ନେଇ ଯାଇଥିଲେ ଏହା ଫଳରେ ହା ତୀ ଦଶ ଜଣ ଲୋକଙ୍କୁ ମାରି ଦେଇଥିଲା। ଏବଂ ପାଞ୍ଚ ଜଣ ଲୋକ ଆହତ ହୋଇଥିଲେ।
ଆଜ୍ଞା ଆପଣ ଯେଉଁ କହୁଛନ୍ତି ଆ ପାଞ୍ଚ ଜଣ ଲୋକ ଆହତ ହେଇଥିଲେ ତାଙ୍କ ଘରେ ତ ବହୁତ ମାନେ ଗୋଟେ ଦିନରେ ମୃତ୍ୟୁ କଣ କରିଛନ୍ତି ଦଶ ଜଣ ଆପଣ ଗାଁରେ କେମିତି କଣ ହେଲା?
ଆମ ଗାଁରେ ସବ ଲୋକ ଆଶ୍ଚର୍ଯ୍ୟ ହେଉଥିଲେ ଡରିକି କେ ଘରୁ ବାହାରୁ ନଥିଲେ ସନ୍ଧ୍ୟା ବେଳକୁ କାରଣ ହା ତିିର ଭୟ ଏତେ ଦୁର୍ଦ୍ଦନ୍ତ ଥିଲା ଯେ ଯେପରିକି ଲୋକମାନେ ଡରିକି ଘରେ ବାହାରୁ ନଥିଲେ ସନ୍ଧ୍ୟାବେଳୁ। ସେହିପରି ଭାବରେ ଆଁ ଲୋକମାନେ ଯୋଉ ଆହତ ହୋଇଥିଲେ ପାଞ୍ଚ ଜଣ ଲୋ କୋ ସେ ଡାକ୍ତରଖାନାରେ ଏଁ ଉଁମ୍ ଡାକ୍ତ କ୍ତର ଖାନାରେ ଚିକିତ୍ସିତ ହଉଥିଲେ। ଏହା ଫଳରେ ଯେ ଉଁ ତୁଙ୍ଗ ଲୋକମାନଙ୍କ ଘରେ ବହୁତ ଅସୁବିଧା ସମ୍ମୁଖୀନ ହଉଥିଲେ।
ଆଜ୍ଞା ଆପଣ ଯୋଉ କହୁଛନ୍ତି ଯୋଉ ପାଞ୍ଚ ଜଣ ଇଏ ଆପଣ ଯୋଉ ପାଞ୍ଚ ଜଣ ଏ ଆହାତ ହୋଇଥିଲେ ଥିଲେ ସିଏ ଏବେକେମିତି ଅଛନ୍ତି ବହୁତ ଭଲରେ ଅଛନ୍ତି ନା?
ପାଞ୍ଚ ଜଣ ଯେଉଁ ଲୋକ ଆହତ ହୋଇଥିଲେ ସେ ଲୋ କ ଆଗ ଅପେକ୍ଷା ଟିକେ ଭଲ ହବାକୁ ଲାଗିଛନ୍ତି।
ଆଜ୍ଞା।
ଡାକ୍ତରମାନେ ଆମ୍ ସେ ରୋଗୀମାନଙ୍କୁ ବହୁତ ଭଲ ଭାବରେ ଚିକିତ୍ସିତ କରୁଥିଲେ ଏବଂ ଯାହା ଫଳରେ ତାଙ୍କର କିଛି ଅସୁବିଧା ହେଇନଥିଲା। ସେଇ ପାଞ୍ଚ ଜଣ ଲୋକ ଆଗ ଅପେକ୍ଷା ଏବେ ଭଲ ହବାକୁ ଟିକେ ଲାଗିଲେଣି। ଆଶା କରୁଛି ଭଲ ହେଇଯିବେ ବୋଲି।
ଆପଣଙ୍କ ଗାଁକୁ କେବେ ଗଲେ ମୁଁ ଦେଖିବି ସେ ଲୋକଙ୍କର ଆପଣ କେମିତି ମାନେ କେମିତି କଣ ହେଇଚି? ଆଉ ତ ପାଞ୍ଚ ଜଣ ମୃତ୍ୟୁ ବରଣ କରିଚନ୍ତି ତାଙ୍କୁ ତ ଦେଖି ହବନି। ଉ ତାଙ୍କ ଘରେ ମୁଁ ଯିବି ଚୁପ୍ ମାନେ ତାଙ୍କୁ ପଚରା ପଚରି କରିବି ତାଙ୍କ ଘରେ। ଆପଣଙ୍କ ସେ ଯୋଉ କେମିତି କଣ ତା ଙ୍କର ହେଇଚି। ଆପଣ ଯୋଉ କହୁଚନ୍ତି ଏବେ ଯୋଉ ହାତୀଟା ଏବେ ସେ ହାତୀ ଟା ପଳେଇଥିବ ତାଙ୍କ ସେ ଯୋଉ ଘର ତମ ଗାଁ ପତେ ଗାଁ ପାଖରେ ଜଙ୍ଗଲ କିଛି
ଉଁ ମ୍ ସେ ହାତୀ ସେ ହାତୀକୁ ଉଁ ବନ୍ୟା ସୁର କ୍ଷଣ ମାନେ ଡଲା ଧରି ତାକୁ ଚିଡିଆ ଖାନାକୁ ନେଇ ଯାଇଚନ୍ତି। ଚିଡ଼ିଆଖାନାରେ ତାକୁ ଏକ ଅ ଜଙ୍ଗଲରେ ଛାଡ଼ିଚନ୍ତି।
ଆଜ୍ଞା।
ଆଚ୍ଛା ବନ୍ଧୁ ମୋର ମା ଫୋନ କଲେଣି ମତେ ମୁଁ ଯାଉ ଛି ଟିକେ ତାଙ୍କ ସହିତ କଥା ହେଇକି ତମ ସହିତ ମୁଁ ଟିକେ ପରେ କଥା ହଉଚି।
ଆଜ୍ଞା ବନ୍ଧୁ ଆଜ୍ଞା ଆମ